କଣ କରୁଛୁ।
ହଁ ଏଇଠି ବସିଛି ତମେ।
ତୋର ଆଗ ତମେ। କୁହ ତମେ। କଣ କରୁଛୁ ଏଇଠି ବସଛ, ଏଇଟ ଯାଇ ଥିଲୁ ବାବୁନୀ କୁ ଗୁଟେ ସ୍କୁଟି ନେଇକି
ଭଲ ଏକା ଏକା ନୁହଁ।
ହେ ହେ ଏକା ଏକା କଣ କିଏ
ଡବଲ ଭଏସ ବୁଝୁ ତ
ହଁ କଣ ଗୋଟେ ଶୁଭୁଥିବା ଚଳିବ।
ଉଁ ଧନ୍ଦା ନା
ଚଳେଇଦେ ଯାହା ଶୁଭୁଚି।
ଆଉ କଣ ଖିଆପିଆ? ଖାଇଛୁ କଣ?
ଖାଇଛି ଭାତ ମାଛ କୋହଲା ପାଗ ତ ମ୍ ଭାତ ମାଛ ତରକାରୀ ହେଇଥିଲା ଖାଇଥିଲି। ଆଉ ତୁ?
ଘରେ ସବୁ କଣ କରୁଛନ୍ତି?
ଘରେ ଜଗନ୍ ମୋ ପାଖରେ ଅଛି। ମାମା ବାହାରେ ସମସ୍ତେ ବାହାରେ ଅଛନ୍ତି ଆଉ।
ହୁଁ ମୁଁ ଯାଉଛି ୟିପି କରିବି ବାବୁନୁ ମୁଁ ଖାଇବୁ।
ଭଲ ଆଉ, ବାବୁନୁ କଣ କରୁଛି?
ବାବୁନୁ ହେଟି ଦାଣ୍ଡ ପଟେ ଅଛି। ପଠେଇ ଦେ ମୋ ପାଇଁ ପାର୍ସଲ ଏତେ ବାଟ ଗଲାଯେ ନଷ୍
ପଠେଇଦବୁ ହ୍ୱାଟସପ୍ ରେ ନହେଲେ ଆଣିକି ଆ
ଆଣିକି ଆସେ ବସ୍ ରେ, ହୁଁ
ନହେଲେ
ନହେଲେ ନହେଲେ ସ୍କୁଟିରେ ଆଣିଦେ ସ୍କୁଟିରେ ଏତେ ବାଟ ଯାଇପାରିବିନି। ଉଁ ହଁ
ବୱ
ଆଉ ରାତିରେ କଣ ରୋଷେଇ କରିବ? ବୁଲା ବୁଲି କରିବାକୁ ହଁ ଯିବୁ ଆମେ ଏଇ ରଥଯାତ୍ରାକୁ ପୁରୀ ଯିବୁ। ହବ ଦଦି ମାତା ମଠରେ ଟିକେ ଦେଖିଆକୁ ଯିବୁ। ଆମେ କାଲି ଯିବୁ ପୁରୀ। ସିରିୟସ୍ଲି ହଉ ଆଉ କିଏ କିଏ ଯିବ ମାନେ ଫ୍ୟାମିଲି ମେମ୍ବର ନା ଆଉ କିଏ? ଏ ସାଙ୍ଗ ସାଥି। ଓଓଓ କୁଆଡେ କୁଆଡେ ବୁଲିବ?
ପୁରୀ ଯିବି ଆଉ
ଆଉ କୋଣାର୍କ ହଁ ଆଉ ତମ ଜଲାଲ ଯୋଉ ଡ୍ୟାମ୍ ଅଛି। ହୁଁ ଡ୍ୟାମ୍ କୁ ଯିବୁ। ତମେ ପୁରୀ ଯାଇକିଆଡେ ଡ୍ୟାମ୍ ଆଡେ କୁଆଡେ ଆସିବ?
ଆଘ ଡ୍ୟାମ କୁ ଯିବୁ ତାପରେ ପୁରୀ କିି ଯିବୁ।
ହୁଁ ଦଶପଲା କୁଆଁରିଆ ଡ୍ୟାମ ବଢିଆ ଲାଗୁଛି ତୁ କେବେ ଯାଇଚୁ? କୋଉଠିକି କୁଆଁରି ଡ୍ୟାମ। ହଁ ଯାଇଛି ସତରେ ସତରେ ଯାଇଚି। କେବେ?
କେବେ ମାନେ ଦି ବର୍ଷ ଦି ବର୍ଷ ବର୍ଷେ ହବ।
ମତେ କୁଆଁରିଆ ଡ୍ୟାମ ବଢିଆ ଲାଗୁଛି।
ହୁଁ ମତେ ବି
ଫାଲୁତୁ ଲାଗୁନି ଡ୍ୟାମ୍।
ସୁନା ଭୁଇଁ ସୁନା ଭୁଇଁ ଡ୍ୟାମ୍ ଯାଇଛି ନା କଣ କେଜାଣି ମନ ନାଇଁ ଯାଇଛି ବୋଧେ
ସୁନାମୁହିଁକୁ ମୁଁ ପୁରା ଚାରି ପାଞ୍ଚ ଥର ଭଳିଆ ସୁଣିଲିନି ମତେ ମାନେ ଏଇଟା ଗୋଟେ ମେମୋରିବଲ ମୋର ଗୋଟେ ପ୍ପ୍ଲେସ।
ଭଲ ନା
ହଁ ସିକ୍ରେଟ ତୁ ତ ଖାଲି ସବୁ ଜାଣି ଯାଉଛୁ ଆଉ
ମୁଁ ସବୁ ଜାଣ ଦେଲି।
ହୁଁ ପୁରୀ ଯିବା ମିଶିକି
ହୁଁ।
ପୁରୀ ମିଶିିକି ଜିଆ କହିଲି ପୁରୀ ମିଶିିିକି ଜିଆ। କୁଆଡେ କୁଆଡେ ବୁଲିବା ସବୁ? ପୁରା ହେଇଯିବା ଦି ଦିନ ରୁମ୍ ନେଇକି।
ହଁ ହୁଁ।
ଫେରିବା ନରେନ୍ଦ୍ର ପୋଖରୀ ଯିବା ସିବିଚ ତ ଫାର୍ଷ୍ଟରେ ଫାଷ୍ଟ ଦେନ୍ ରାତିରେ ସେଠୁ ଜଗନ୍ନାଥ ମନ୍ଦିର ଦର୍ଶନ କରିଆ।
ହଁ ଠିକ୍‌।
ତାପରେ ତା ବାସିଦିନ ଭୁବନେଶ୍ୱର ପଳେଇ ଆସିବା।
ହଁ ଭୁବନେଶ୍ଵର ବି ଗୋଟେ ଦିନ ରହିଯିବା।
ଭୁବନେଶ୍ୱରରେ କୁଆଡେ କୁଆଡେ ବୁଲିଆ? ଆଉ ବାବୁନୁ ଏଠି ଖେଳୁଛି ଆଉ ଦେହ ଭଲ ଅଛି ସମସ୍ତିଙ୍କର? ହଁ ଭଲ ଅଛି। ହାଟି ନାହିଁ ସେ ବିଲ ଆଡେ ଟିକେ ଯାଇଛି ପଦା ଠିକି।
ଅ।
ଆମେ ଏଠି ଅଛୁ ଦିଦି ଅଛି ବା।
ହଁ।
ଦିଦି ବାବୁନୁ ମୁଁ।
ହୁଁ।
ଆଉ ସାନ ଭଉଣୀ ଯାଇଛି ଟିଉସନ।
ହଁରେ ଟିଉସନ ଅଛି।
ଟିଉସନ ତ ଆଉ
ହୁଁ।
ହୁଁ। ଆଉ
ଆଉ
କଣ ଖିଆ ପିଆ ହେଇଥିଲା? ହୁଁ ହୁଁ ଖାଇଛୁ କଣ? ଖାଇଛି ଭାତ ମାଛ ତରକାରୀ। ଉଁ ହୁଁ।
ତୁ କଣ ଖାଇଛୁ?
ମୁଁ ଖାଇଥିଲି ବି ସେଇ ଭାତ ଖାଇଥିଲି ଡାଲି
ପନ୍ଦରରେ।
କଣ ଗୋଟେ ଥିଲା ମନ ପଡୁନିରେ। ମନେନାହିଁ ହଁ ହଁ।
ମୁଁ କେଏନ୍ତି ଯାଇଁଲି।
ମୁଁ କହଥିଲି କି ବୋଧେ ସକାଳେ
ନିଜର ମନ ନାଇ କଣ ଖାଇଚୁ? ମୁଁ କହିଲେ ଜାଣିବୁ ସେଇଟା ଖାଇଚୁ ବୋଲି।
ଆରେ ମୋର ସବୁଜାଙ୍କ ମୋର ମନେ ହେଇନି ଖାଇବା ଜିନିଷଟା ସତରେ ମୋର ମନେ ପଡ଼େନି। ଜୁଆର ହେଇକିରି ମୁଁ ଗଲି।
ବିରିୟାନୀ।
ବିରିୟାନୀ କେବେ ଖାଇବା? କେବେ ଦବା ତମେ ତମର ବି ପେମେଣ୍ଟ ମିଳିଗଲା ନା ନାଇଁ?
ତୁ ଦବୁ। ମୁଁ ଦେବି କଣ? ଉଣେଇଶି। ଅଣତିରିଶ ଅଣତିରିଶ ଅଣତିରିଶି।
ଆବେ ନାଇ ଏକ୍ଜାମ ପରେ ଯାଇକି ଯାହା।
ଏକ୍ଜାମ୍ ପରେ କ ମ? ଯାଇକି ଜୁଲାଇ ଦା ସାତ ଆଠ ଆଡୁକୁ।
ଆରେ ମୁଁ ଆସିଲା ଆସୁ ଲେଟ୍ ହେଇଯିବ। ବୁଝିପାରୁଚ ନା ନାଇ। ହୁଁ ହେ ଆଣିକି ଲାଭ ନାହିଁ କିଛି।
ସ ଏ ଏକ୍ଜାମ୍ ସରୁ।
ସେଇଟା ତ ଭଲ ଏକ୍ଜାମ୍ ସଇଲେ।
ହୁଁ ଭଲ କଥା।
ଉଁ। ଦେଖିଲୁ। ଏବେ ଏବେ କି ଛି ନାହିଁ। ଏକ୍ଜାମ୍ ପରେ କି। ଏବେ ଟାଇମ୍ ନାହିଁ ବା।
ଟାଇମ୍ ଅଛି। ମୋ ତୁ ମୋମୋ ଦେଲେ ମୁଁ ବିରିୟାନୀ ଦେବି। ନହଲେ ମୁଁ ମୁ ବିରିୟାନୀ ଦେଲେ ତୁ ମୋମୋ ଦବୁ।
ଡନ୍। ବଟ୍ ଏକ୍ଜାମ୍ ପରେ ସବୁ।
ଓକେ ଡନ୍।
ହୁଁ ହୁଁ ହୁଁ।
ହୁ।
ଆଉ ପିଠା ପଣା ସବୁ ହଉଚି ତମର। ଉଁ।
ପିଠା ଏ ଚକୁଳି ହବ କାଲି।
ଆଉ।
ଆଉ ଏ ରାତିରେ ରୁଟିକୁୁ ତରକାରୀ କରିବା ଯାହା ଆଉ ଘରେ ଆଉ ଆଉ।
ହୁଁ ରୋଷେଇ ଜଣା ହି ନାହିଁ।
ଯାହାହେଲେ ବି କଣ କଣ ଶିଖିଚୁ?
ନା ନା ମତେ ଜଣା ହେଲେ ତୁ ଜାଣିନୁ କି ଆହୁରି ପଚାରୁଚୁ ମତେ।
ହଁ।
ରୋଷେଇ ବାସ ପୁର୍ ଲୋନ୍। ହ ଆ ଯାଇଲ
ହଁ
ହ୍ୟାଲୋ। ହ୍ୟାଲୋ।
ରାତିରେ କଣ ରୋଷେଇ ହବ?
ହଁ ରାତିରେ ହବ ଚିକେନ ଆଉ। ରଶ୍ମିତା ନାଇଁ କଣ ଆସଚି ଯେ ଏରା? ତୋର କଣ ରଶ୍ମିତା ନାୟକ ଆସିଚି।
ରଶ୍ମିତା ନାୟକ କିଏ କିଲୋ?
ସେ ତ ଆଉ ଜଣେ। ତାର କଣ ଆସଚି ରଶ୍ମିତା ନାଏକ।
ମୁଁ କେମତି ଜାଣିଲି?
ସେଇଟା କଣ ଗୋଟେ ମିଶ୍ଟେକ୍ ହେଇଯାଇଥିବ ଆଉ।
ମାନେ ମୋ ତରଫରୁ ନା କାହା ତରଫରୁ?
ଆଁ।
କେଉଁଠୁ ରୁ ମିଷ୍ଟେକ୍ ହେଲାବେ?
ଏମିତି କଣ ଗୋଟେ ହେଇଥିକା ଖାଇଆକୁ ଛାଡେ
ହଁ।
ଆ ବା
ହଁ କହ?
ହଉ ମୁଁ ରଖିଦଉଚି।
ହଉ।
ଛାଡ